ହ୍ୟାଲୋ।
ହଁ କହ କଣ କରୁଥିଲୁ?
କଣ କରୁଛୁ? କିଛି ନାହିଁ ଏଇନା ଭଜା ଟିକେ ଭାଜିକି ଆସିକି ଶୋଇଛି।
ହୁଁ ମୋର ରୋଷେଇ ଫାଷ୍ଟ ସାରିଲି ତାପରେ ତାକୁ ଗାଧେଇଲି ଖୁଆଇଲି ତାପରେ ଶାଶୁ ଆଉ ପୁଅ ଖାଇଲେ। ଆଜି ଭାତ, ଡାଲି, କୁନ୍ଦୁରି ଭଜା, ପନିର ତାକୁ ଟିକେ ଭୁଜିଆ କରିଦେଇଛି ଆଉ।
ଆଜି ଆଇଁଷ କରିନୁ ଆଇଁଷ କରିନ କି?
ଆଇଁଷ ଇଏ ସକାଳୁ ଜଲ୍ଦି ଟିକେ ପ ଜଲଦି ମାନେ ଲେଟ ରେ ଉଠୁଛନ୍ତି ତାପରେ ସାଙ୍ଗେ ସାଙ୍ଗେ ବାହାରିକି ପଳଉଛନ୍ତି ସକାଳ ଟା ତାଙ୍କୁ ଟାଇମ ହଉନି ଯାହା ହବ ରାତିରେ। ମାନେ ଆଣିକି ଦେବା ପାଇଁ ସକାଳେ ଟାଇମ ହବ ହୁଁ ସକାଳେ କେବଳ ସଣ୍ଡେ ଦିନ ଯାହା ହଁ ଦିନରେ ହବ ଆଉ ନହେଲେ ଏଇ ୱାର୍କିଂ ଡ଼େ ରେ ତ ସକାଳୁ ତାଙ୍କୁ ଟାଇମ ହୁଏନି ଯାଇକି ଧରିକି ଆସିବା ପାଇଁ।
ତ ପୁଅ ସଖାଳୁ କଣ ଖାଇଥିଲା ଲୋ?
ସକାଳେ ଆଜି ଲୋଟ ଚୋକ ପାଇ ଖାଇଥିଲା ସକାଳୁ ତାକୁ ଓଟସ ଦଉଛି। ଛତୁଆ ଟା ଜମା ଖାଇବା ପାଇଁ ମାଗୁଁ ନି। ଓଟସ ଖାଉଛି ସୁଜି ସିମେଇ ଏଇରା ସବୁ ଖାଉଛି ସକାଳେ। ମାନେ ୟା ଙ୍କ ପାଇଁ ଯାହା କରୁଛି ବ୍ରେକଫାଷ୍ଟ ତେ ଖାଇକି ଯିବା ପାଇଁ ସେ ପୁଅ ବି ସେଇୟଆ ଖାଉଛି। ଆଉ ଯୋଉଦିନ କିଛି ଯଦି ଖାଇବା ପାଇଁ ମଗୁଁନି ତାକୁ କେକ୍ ଗୋଟେ ଧରେଇ ଦଉଛି ଆଉ।
ଓହୋ।
ମୁଁ ଆଜି ସକାଳେ ଚା, ବିସ୍କୁଟ। ହୁଁ ବାରଟା ହେଲା ମାନେ ଗାଧୋଇ ପାଧେଇ ଖୋଇବ ତାପରେ ଶୋଇବ। ଶୋଇକି ଉଠିଲେ ଲିଟିଲ ଜୟ ଟିକେ ପିଇବ। ।
ମ ତମ ସେ ଖାଇକି ଯାଉଛନ୍ତି ନା କ କଣ?
ଯାହା ସକାଳେ ଖାଇକିରି ଯାଉଛନ୍ତି ବ୍ରେକ୍ଫାଷ୍ଟ ରେ। ଯଦି ଟାଇମ ହଉଛି ଆସିକିରି ଘରେ ଖାଉଛନ୍ତି। ନହେଲେ ବେଳେ ବେଳେ ହୋଟେଲରେ ବାହାରେ ଖାଉଛନ୍ତି ଆଉ।
ଓହୋ ବେଳା ଟାଇମ ଟେ ଆସୁଛନ୍ତି ପୁଣି ଖାଇବା ପାଇଁ।
ହଁ।
ସେତେବେଳେ ତ ବେଶୀ ଭିଡ ନଥିବ ନା ବେ ବେଳାରେ। ସଦା ବେଳେ
ନା ସବୁବେଳେ ଭିଡ। ସକାଳ ଅଫିସ ଟାଇମ ରେ ଅଫିସ ସବୁ ଲୋକ ଯିବେ ଭିଡ ଏବେ ସବୁ ଲଞ୍ଚ ଆୱାର ରେ ଖାଇବା ପିଇବା ଭିଡ। । କେବଳ ସେଇ ଯେତେବେଳେ ଫିସରେ ସବୁ ଲୋକମାନେ ଥିବେ ତିନିଟା ବେଳେ ଦିଟା ତିନିଟା ବେଳକୁ ଯିବୁ ଟିକେ ଫାଙ୍କା। ମାନେ ଟ୍ରାଫିକ୍ ଏତେ ନାହିଁ।
ନା ଆସୁଛନ୍ତି କେତେବେଳେ କଣ ଖାଇକି ଯାଉଛନ୍ତି କେତବେଳେ?
ଗୋଟେ ରୁ ଦିଟା ଲଞ୍ଚବାର। ତା ଭିତରେ ଆସୁଛନ୍ତି ଖାଇକି ଯାଉଛନ୍ତି ଭାରି ଆଉ।
ତୁ ତାହଲେ ସଖାଳୁ କଣ ଖାଉଛୁ ସବୁ ନା ଯାହା ସିମେଇ ଫିମେଇ ଯାହା କଲେ ତିନି ଜଣ ଆକ ଖାଇଦଉଥିବ।
ମୁଁ କୋଉ ମିଠା ଜିନିଷ ଖାଏ। ହୁଁ ମିଠା ଜିନିଷ ହେଲେ କେବଳ ସେମାନେ ଖାଆନ୍ତି ମୋର ଚା, ବିସ୍କୁଟ ନହେଲେ ଚା, ରୁଟି। ଉଁ ମୁ ମୁଁ ସିମେଇ, ସୁଜି ଏରା ମୁଁ ଖାଏନି।
ଏ ଯୋଉ ତୋ ଶାଶୁ ପାଖେରେ ରହୁଚନ ନା?
ହୁଁ।
ସେ କଣ ଖାଇଛନ୍ତି?
ସେ ଦି ଜଣ ଯାକ ଏଇନା ଖାଇକି ଉଠିଲେ। ସେ ତାଙ୍କର ଖାଇଲେ ଏ ଅନ୍ସ ବି ଖାଇଲା। ତାପରେ ଇଏ ଆସିଲେ ଆମେ ଦି ଜଣ ଖାଇବୁ ଆଉ।
ତତେ ଭୋକ ହଉନି?
ମଝିରେ ମଝିରେ ଖାଉଚି ନା ମିକ୍ସର ଫିକସର୍ ହଉ କି କିଛି ବି କିଛି ବି ମାନେ ଚାଲୁଚି ପାଟି କିନ୍ତୁ ଭା ତଟା ଏଇ ଆସିଲା ଆଉ।
ତୁ ଝିଅ ଦିନେ ଭା ପଖାଳ ଖାଉ ନା?
ହୁଁ। ଖାଉଚି ଖରାବେଳେ ଯଦି ଉଁ ଖରାବେଳେ ପ୍ରାୟେ ଟାଇମ ଖରା ଦିନେ ତ ମୁଁ ପଖାଳ ହିଁ ଖାଉଚି। ଆମ ଉଁ ଏଠି କଣ କହିଲୁ ଉଠିବା ଲେଟ୍। ମାନେ ଆମେ ଉଠୁଲା ବେଳୁକୁ ସାତଟା ସାଢେ ସାତଟା। ଇଏ ଯାଉଚନ୍ତି ଅଫିସ ନଅଟା ପନ୍ଦର ବେଳୁକୁ। ମାନେ ସାଢେ ସାତଟା ବେଳୁକୁ ଉଠିକିରି ସାଙ୍ଗେ ସାଙ୍ଗେ ଗାଧେଇବା ଏକାଥରେକେରେ ଗାଧୁଆ ପାଧୁଆ ସରୁଚି। ତାପରେ କିଛି ଗୋଟେ ବନା ହଉଚି ଖିଆ ହଉଚି ତ ଖାଇଲା ବେଳୁକୁ ମୁଁ ଖାଇଲା ବେଳୁକୁ ତ ସାଢ଼େ ନଅ ହେଇଯାଉଚି ତ ସେଇଥିପାଇଁ ଗୋଟେ ଏତେ ଭୋକ ଲାଗେନି ଏତେ।
ଏଠି କଣ ଗାଁରେ କଣ କି ମାନେ ଆମେ ଉଠିଲା ବେଳୁକୁ ଛଅଟା ସାତଟା ଉଠ କିଏ ଯାଉଛି ନା ତ ସେଥିପାଇଁ ଆମୁକୁ ଭୋକ ହୁଏ। ବୁଲାବୁଲି କରିକି ଭୋକ ହୁଏ ପଖାଳ ଖାଅ ସ୍କୁଲ ଗଲେ ପଖାଳ ଖାଉ।
ଏଇଠି ମୋର ଉଠୁ ମୁଁ ଆଙ୍କୁ କହିଲି ମୁଁ କହିଲି ତୁମେ ଯାହା କୁହ ପଛେ ଲେଟ୍ ରେ ମୁଁ ଶୋଇବି କିନ୍ତୁ ମୁଁ ଜଲଦି ଉଠି ପାରିବିନି। ସେଠିକି କଣ ଗାଁ କୁ ଗଲେ ଯାହା ହେଲେ ଉଠିବାକୁ ପଡିବ ଏଠି କିଏ ଦେଖୁଚି। କେତେଟାରେ ଉଠୁଚ କେତେଟାରେ ଶୋଉଚ।
ହଁ।
ତଥାପି ସେ ଯୋଉ ନାଇଁ।
ସେ କେତେଟାରେ ଉଠୁଚନ୍ତି?
ସେ ତ ଫାଷ୍ଟ ରାତି ତିନିଟାରେ ଉଠୁଛନ୍ତି ରାତି ତିନିଟାରେ ଉଠିକି ଯାଇକିରି ଫୁଲ ଫୁଲ ତୋଳିକିରି ଆଣା ହଉଚି ଏ ଠିକି ସମସ୍ତେ ଆପାର୍ଟମେଣ୍ଟରୁ ସମସ୍ତେ ଆସିକି ଫୁଲ ଫୁଲ ଜଲଦି ଜଲଦି ନେଇଯାଉଚନ୍ତି ନା। ରାତି ତିନିଟାରେ ଉଠିକିରି ଫୁଲ ତୋଳିକିରି ଆଣୁଚନ୍ତି ତାପରେ ଫୁଣି ଶୋଇପଡୁଛନ୍ତି ତା ସ ସାଡେ ଛଅଟା ବେଳକୁ ଉଠୁଛନ୍ତି ଆଉ। ମୁଁ ଉଠିଲା ବେଳୁକୁ ସିଏ ଖାଲି ଲି ଘର ଟା ଓଳେଇ ଦେଇକିରି ପୂଜା କରୁଥିବେ ତାଙ୍କର ଖାଲି ଘର ଟା ଓଳେଇଥିବେ। ତାପରେ ଗାଧୁଆ ପାଧୁଆ କରି କିରି ତାଙ୍କର ପୂଜା କରୁଥିବେ।
ଶାଶୁଙ୍କୁ ତାହେଲେ ବୋରିଙ୍ଗ୍ ଲାଗୁଥିବ ନା ବହୁତ?
କଣ? କ
ମୁଁ କହିଲି ତୋ ଶାଶୁକୁ ବୋରିଙ୍ଗ୍ ଲାଗୁଥିବ ନା ସେଠି ଯାଇକି ଯୋଉ ଅଛନ୍ତି।
ନାଇଁ ନାଇଁ ଆଜିିକାଲି ତ ସମସ୍ତିଙ୍କିିର ଫୋନ୍ ଆଉ ହେଁ ହେଁ। ଫୋନ୍ ରେ ସିରିଏଲ୍ ଫୋନରେ ଭିଡିଓ।
ଏ ସବୁ କଣ କହିଲ ତ ପୁଅ ସହିତ ବି ଟାଇମ୍ ଯାଉଥିବ ହରି।
ଆଉ ଏଇ ଆମ ଉପର ଘର ମାଉସୀ ସେ ଟିକେ ଟିକେ କଥାବାର୍ତ୍ତା ତାପରେ ଗୋଟେ ଘରେ ଗୋଟେ ଛୁଆ ଥିବ ନା ତ ଟାଇମ୍ କେତେବେଳେ ହବ କେତେବେଳେ ଯିବ କିଛି ଜଣା ପଡିବନି। ପୁଣି ଏମିତୀଆ ଦୁଷ୍ଟ ଛୁଆ। ମହୁଁ ବେଳେ ବେଳେ ଶୁଏ ବଳେବେଳେ ଶୁଏନି।
ହଁ ସେ ତ ପୁଅ ତ ଏଇନା ଯୋଉ ବାରଟାରେ ଖାଇକି ଶୋଇଲା
ହୁଁ ଶୁଏନି ବାରଟା ଆଳୁ କୁ ଖାଇଲେ ଘଣ୍ଟେ ଦି ଘଣ୍ଟା ଭିତରେ ଶୋଇ ପଡିବ ଯାହେଲେ ଦିଟା ଭିତରେ ଶୋଇ ପଡିବ। କେତେବେଳେ ଚାରିଟା କେତେବେଳେ ପାଞ୍ଚଟା।
ଅଠର ଶ ନା?
ହୁଁ ନାଇଁ। ଏଇ ତାକୁ ତ ଖୁଏଇକରି କଲ୍ କଲି ତାପରେ ଶୁଏଇବି ତାକୁ ଆଉ।
ଏ ଯୋଉ ତ ଶାଶୁ ତ ଆଇଷ ଖାଉନାହାନ୍ତି କଣ ତାଙ୍କ ପାଇଁ ରାତିରେ ଅଲଗା କିଛି କରିବୁ ନା?
ହୁଁ। ତାଙ୍କର ଏମିତି ଖାଇବାରେ ନାହିଁ ମାନେ ଜଣେ ଜଣେ ଯେମିତି ଖୋଜନ୍ତିନି ମାନେ ଭଲ ହବ ପୁଣି ଥରେ ଡିପ୍ ତିନି ପ୍ରକାର ହବ ହେମିତି କିଛି ନାହିଁ। ଆଇଁଷ ଫାଇଁଷ ହେଲେ ସେ ତାଙ୍କ ଆଡୁ ସ ରେ କହିଦେବେ ହଉଁ ଉ ଆଉ କିଛି କରନି ମୁଁ ରୁଟି କ୍ଷୀର ଖାଇଦେବି କି କଣ ମୋର ମୁଁ ଭଜା ଫଜା କିଏ କରିଦିଏ କିନ୍ତୁ ହେମିତି ତାଙ୍କର ନାହିଁ। ନହେଲେ ନହେଲେ ପିଠା କରିଦିଏ। ପିଠା ବୋଲେ ଉଁ ଏଇ ଅଟା ପିଠା ବା। ଟା ସୁଜିରେ ସବୁ ହଁ ଅଟା ସୁଜି ଉପରେ ସବୁ ଏ ଗାଜର ଫାଜର ଟିକେ କୁରି କୁରାକି ପକେଇ ପୁକାଇ କିରି ହେରା ଜଲ ମାନେ ସହଜ ନା ସାଙ୍ଗେ ସାଙ୍ଗେ ହେଇଯିବ। ତାଙ୍କର ଆଗେ କରିକିରି ହୁଁ ତାଙ୍କର ଆଗେ କରିକି ଶୋଇଦେଲେ ତାପରେ ଆଇଁଷ ଫାଇଁଷ ହେଲା ପରେ ସେଇ ଗ୍ୟାସ ଟା ପେ ଧୁଆ ଧୁଇ ନହଲା ଯେତେ ଏ ଆଉ ତାଙ୍କ ପାଇଁ ରୋଷେଇ ହେଇପାରିବନି ନା।
ମାନେ ଆଇଁଷ ଖାଇବନ ତ କେତେ ପରିଶ୍ରମ କରିବାକୁ ପଡିବ ଆଁ?
ହେଇଥିପାଇଁ ପ୍ରାୟ ଟାଇମ୍ ମଗେଇ ହି ଦଉ। ସ୍ଵିଗିରୁ ହଉ କି ଜୋମାଟୋରୁ ହଉ ଫା ରୁଟି କରିଦେବି, ଆଉ ଯାହା ମଗେଇ ମୁଗାଇଦେବି।
ତ ପୁଅ ଖାଉଚି ନା ଆଇଁସ?
ହୁଁ। ପନିର ଆଉ ଆଇଁଷ ମାନେ ଏତେ ଖାଇବନି କିନ୍ତୁ ଖାଇବା ଆଉ ପନିର ଟା କିନ୍ତୁ ଯଉ ଅ ଯଦି ଉଁ ତରକାରୀ କରିବା ପାଇଁ ଯଦି ମୁଁ କାଟିକିରି ବି ଥୋଇଥିବି ସେ ଖାଲି କହିବ ମତେ କଞ୍ଚାରେ ବି ତୁ ଦେଇଦେ। ପନିର ଭାରି ପ୍ରିୟ ତାର।
ଆଜି ପାଗ କେମିତି ହେଇଚି ଲୋ ଖରା ନା ବର୍ଷା?
ନାଇଁ ଆଜି ଏତେ ଖରା ହେଇନି। ବର୍ଷା ହଉନି କିନ୍ତୁ କାଆଁଳିଆ ପାାଗ ରଜପାଗ ଆଜି ଦେଇଚି।
ଉଁ ରଜ ବେଳୁ ବର୍ଷା ଅଛି ପରା।
ହୁଁ।
ହଁ। ମଁ ରଜରେ ଦୁଇ ଦିନ ଅଛି ବର୍ଷା କାଳ।
ରଜରେ ବର୍ଷା ଅଛି।
କଉଁଥିରେ ସବୁ ଗ୍ୟାସ୍ରେ କରୁଥିବୁ ନା?
ସବୁ ଗ୍ୟାସ ରେ କରା ହୁଏ। ଇଣ୍ଡକ୍ସନ ରେ ଖାଲି କ୍ଷୀର ଫୁଟାଏ ଆଉ ପାଣି ଫାଣି ଗରମ ଫରମ ଏମିତି କରେ। କିନ୍ତୁ ଏବେ ଯୋଉ ଗ୍ୟାସ୍ ଆଉ ଯୋଉ ମିଳୁନି। ଭାତ ଟା ମୁଁ ଆଗରୁ ସବୁ ଗ୍ୟାସ୍ ଟା କରେ ଖାଲି ଫୁଟା ଫୁଟି ଏଇ ଯୋଉ କ୍ଷୀର ହଉ କି ପାଣି ଫାାନ ଇଣ୍ଡକ୍ସନ ନେ ଏଇ ଗ୍ୟାସ ଯୋଉ ଏବେ ଗ୍ୟାସ ର ଯୋଉ ସବୁ ଇଏ ଚାଲିଛି। ତ ସେଇଥିପାଇଁ ଏବେ ପ୍ରାୟ ସବୁ ଇଣ୍ଡକ୍ସନ ରେ ହଉଛି ଆଉ ଭାତ ଇଣ୍ଡକ୍ସନରେ ହଉଛି। ଆଉ ଏଇ ଡାଲି ଖାଲି ଥର ସିଝାସୁଛି ସେଟା ଖାଲି ଗ୍ୟାସ ରେ ସିଝେଇ ଦଉଛି ପ୍ରେସର ତା ଇଣ୍ଡକ୍ସନ ରେ ବଶୁନି ନା ଗ୍ୟାସ ରେ ଖାଲି ସିଝଇ ଦଉଛି ତାପରେ ଫୁଟା ଫୁଟି ସବୁ ତାପରେ ଇଣ୍ଡକ୍ସନ ନେ ଆଉ ହଁ ବିଲ୍
ଆଜି ଆଜି ଗରମ ହଉଛି ନାଇ
ନାଇଁ ଯେତେ ଗରମ ହଉନି।
ହଁ ଆଜି ଥଣ୍ଡା ଲାଗୁଛି କି ବାହାର ବି ବହୁତ ଲାଗୁଛି।
ହଁ ବାହାର ତା ତ ଗୁଳୁଗୁଳି ନ ରହିବ ଆଉ। ଆଉ ତୋ ବୋଦିଟା
ଗୋଟେ ଶୋଇଛି ଗୋଟେ କ୍ରିକେଟ ଖେଳ ହଉଛେ ଗୋଟେ କ୍ରିକେଟ ଖେଳ ହେଇଛି ଯାଇଛି ଦେଖି
ହୁଁ ଗାଧେଇକି ଖାଇକି ଶୋଇ ଦେଇଛୁ।
ସିଏ ଖାଇଛି ବରା ତରକାରୀ ଖାଇକି ସୋଇଛି ଉଠିଲେ ନା ହାତେଇବ। ଆରେ ଶୋଇଲି ଦଶଟା ରେ। ନାର ଏମିତି ଶୋଇବା ଖାଇବା ଏ ଶୋଇବା ଆଉ ଗାଧେଇବା ଠିକ ନାହିଁ।
ଉଁ ହୁଁ ଉଠିଲେ ଯେତେବେଳେ ଉଠିବ ତ ସେେବେଳେ ଗାଧେଇକରି ଖାଇବ ଆଉ।
ହଁ ସେ ଉଠି ପଡିବ ଜଲ୍ଦି।
ହୁଁ ହୁଁ କଣ ଆଜି ପଖାଳ ନା ଗରମ।
ଆଜି ପର ତରକାରୀ ଖାଇଦେଇଛୁ ପଖାଳ କାଳଠିକ ଅଛି ଯେ ପଖାଳ ଆଉ ପୋଟଳ ଆଳୁ ଏଇନା ଭାଜିଦେଲି।
ହୁଁ
ଫାଜି ଦେଇଛି ତାପରେ ପୁଣି ଯଉ ସାରୁ ଆଳୁ ସିଝା ଅଛି ବାଇଗଣ ଟମାଟର ଭେଣ୍ଡି ପୋଡିବେ। ବଡ଼ି, ମିକ୍ସଚର, ପିଆଜ, କାକୁଡ଼ି ପାତ୍ର ଗୋଟେ ଥାଳିରେ ଦଳା ହବ।
ହୁଁ ହୁଁ ଯା ହଉ ଯେତେ ପ୍ରକାର ଆଇ ଟମ୍ ମୋର ବି ତ ଆଉ ଯେତେ ପ୍ରକାର ଆଇଟମ୍ ହଉ ଯାହା ହଉ ସାଇଟରେ ଲୁଣ ଲଙ୍କା ଲେମ୍ବୁ ବି ହଉ।
ଆମର ଗରମ ଭାତ ହେଲେ ଦଳାଟେ ପୁଣି ଆମ୍ ମ୍ବ ଅଛି ଖାଇବେ ଯଦି ଖାଇବେ ମୁଁ ତ ଆମ୍ବ ପସନ୍ଦ କରେନି କି ଖାଏନି।
ହୁଁ ହୁଁ।
ଦଳାଅଳା ସବୁଥିରେ ପଖାଳ ହଉ ଗରମ ହଉ ଯଉଥି ହଉ ଦଳାଟା
ହା ହା ହା ସେରା ଟିକେ ହବ ଭାତ ଏକାଥରେ ଗଳିଯିବ।
ହଁ ଆମର ବଡିଟା ମୁଁ କରିକି ରଖିଦେଇଛି ତାପରେ
ହୁଁ ହୁଁ।
ଦଳା ଆଉ। ତାପରେ ଦଳାଟା ସବୁଥିରେ ମୁଁ ଆମ୍ ପଛେ ଛାଡ଼ିଦେବୁ କିନ୍ତୁ ଇଏ ଦଳା ଛାଡ଼ିପାରିବେନି।
ମୁଁ ତମ ସାତ୍ ଯେତେ ପ୍ରକାର ଥୁଇଦିଅ କିନ୍ତୁ ଦଳାଟା ଦରକାର।
ହୁଁ ହୁଁ ହୁଁ।
କଣ କରୁଚ? ହଉ ହଉ ରଖୁଛିଲୋ।
ହଉ ହଉ।